ଏ ଯୋଉ ହ୍ୟାଲୋ ଭଏସ ଆସଚି?
ହଁ ହଁ ଭଏସ ଆସିଲା।
କଣ କରୁଥିଲେ?
ଏମିତି ଶୋଇଥିଲି ଆଉ।
ଓହୋ ବର୍ଷା ପକଉଛି ଏଠି ତ ବହୁତ ଜୋର ପକେଇଲାଣି।
ବର୍ଷା ପକେଇଲାଣି?
ହଁ କେବେଠୁ ପାଞ୍ଚ ମିନିଟ୍ ହେଇଗଲାଣି ପକଉଛି। ଲାଇନ୍ ବି ତ ଆମର ଚାଲିଗଲା।
ହ ଆମର ବି ଲାଇନ ନାହିଁ ବର୍ଷା ହେଇନି ତ ବି।
ଖରାପ ହେଇ ଯେ ଲାଇନ ଯାଉଛି ମତେ ବହୁତ ଚିଡ ମାଡୁଚି।
ପୁରା ଅନ୍ଧାର ଅନ୍ଧାର କରି ରଖୁ ଚି ଘର ଭିତରେ ଭାରି ଚିଡ଼ା ଲାଗେ। ସିଏତସିଏ ପୁଣି ତା ଦେହରେ ପୁଣି ଇଏ କଲେ ଆମର
ମାନେ ବର୍ଷ ଦିନେ କିଛି କାମ ନୁହେଁ ବାହାରେ ତ କିଛି କାମ କରିପାରିବନି ତାପରେ ଲାଇନ ବି ଦଉନି କି ମୋବାଇଲ ଦେଖିବୁ କି କିଛି ଦେଖିବୁ ଫିଲ୍ମ ବଗେରା।
ହୁଁ ହୁଁ ଫିଲ୍ମ ଦେଖ?
ଆଉ ଖାଇସାରିଲେଣି ହଁ ମୁଁ ଦେଖେ।
ହଁ ହଁ ଖାଇଥିଲି ତମେ ଖାଇଲଣି?
ହଁ ନାଇଁ ନାଇଁ ମୁଁ ଖାଇନି ଭଉଣୀକୁ ଦେଇଥିଲି। ଉଁ ପିଲା ଅଛନ୍ତି ନା ସେ ଖାଉଥିଲେ ମୁଁ ଖାଇନି ଏବେ ଯାଇଁକି ଖାଇବି। ଆଉ ଏବେ କଣ କରିବେ ବର୍ଷା ଦିନରେ?
କଣ କରିବା ବସିବା। ଟିକେ ଶୋଇବା ଶୋଇକି ଉଠିକି ଦେଖିବା କୁଆଡେ ଯିବା କଣ ଖାଇବା କି ଘରେ କଣ । ଏମତି କରିବା କୁଆଡେ ଯିବାକୁ।
ଖାଇଲନି?
ଯାଇ କୁଆଡେ ଜାଇ ଖାଇବାକୁ ଟିକେ ଡର ଲାଗୁଚି ହ ବର୍ଷା ଦିନେ ଇଏ ଟିକେ ବାନ୍ତି ବାନ୍ତି ହୁଏ ନା।
ହଁ ହଁ ସବୁ କହିପାରିବି ଠିକ୍।
ହଁ।
ସେଠି ମାଂସ ହଉନି।
ନାଇଁ ବର୍ଷା ତ। ଅ ଝିପ୍ ଝିପ୍ ପକଉଛି। ଏବେ ଷ୍ଟାଟେ ହେଲା ଏବେ ଷ୍ଟାର୍ଟ ହେଲା।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଉଁ ଖାଇକି ଖିଅ ଖିଆପିଆ ହେଇନି ବୋଧେ ଖାଇବେ ସବୁ ଆଉ।
ଓହୋ ହୋ ଆପଣ ଆଉ ଖାଇସ୍
ଅ ହଁ ହଁ ଖାଇସାରିଲିଣି।
କଣ ଖାଇଲେ?
ଖାଇଲି ଭାତ ଡାଲି ଅଣ୍ଡା ତରକାରୀ ଥିଲା।
ଓହୋ।
ଆଡେଛାଡେ ତ ପୁରା ବ କଣ ପୁରା ପାଣି ହେଇଯାଏ।
ଗହମ ଏ ଆମର ଏଠି ତ କାଦୁଅ ହେଇଯାଇଚି ମୁଁ ସ୍କୁଟି ବି ବାହାର କରିପାରୁନିି ବେ। ଯାଇ ପାରୁନି।
ମାନେ କାଦୁନ ମାନେ ପୁରା ବିଲ ଫିଲ ପୁରା ପାଣି ନଈ ଭଳିଆ?
ହଁ ହଁ ହଁ। ଏଠି ଜୋର ରେ ଇଏ ହେଇଯାଇଛି ପାଣି ପୁରା ଠୁଲୁ ହେଇଯାଇଛି ବିଲ ରେ ଠୁଲୁ ହେଇଯାଇଛି। ନାଳରେ ଠୁଲୁ ହେଇଯାଇଛି ସବୁଆଡେ।
ତ ବଜାରରୁ। ବୁଲିବାକୁ ଯାଇଥିଲି ସାଡେ ଦେଖିଲାବଳୁକୁ ପୁରା। ଲୋକମା
ଆମର ଇଆଡେ ତ ଉଁ ଛାତ ଉପରେ ଆସିଲେ ଦିଶା ଯାଉଛି ପୁରା। ଦିଶୁଛି ପରା ବଡ ନଳାଟେ ଅଛି ନା ଉପର।
ହୁଁ ମୁଁ ବୁଲିବାକୁ ଯାଇଥିଲି। ବୁଲିବାକୁ ଯାଇଥିଲି ଏଇ ଦହିବରା ଖାଇବା ପାଇଁ ଦେଖିଲାଳୁକୁ ପୁରା। ଚାରିଆଡେ ପାଣି ପୁରା ଲୋକ ଜାଲ ପକେଇକିନା ମାଛ ଧରୁଛନ୍ତି।
ହଁ ହଁ ହଁ ମୋ ଦାଦା ବି ଯାଇଥିଲେି ମାଛ ପ କେଇବା ପାଇଁ ଏଇ ଯୋଉ ନାଳ କାମ ହଉଛି ନା ସେଇଥିପାଇଁ ସବୁ। ଅଇ ମଟି ଟା ସବୁ ଭିତରେ ଚାଲି ଯାଇଛି ମାଛ ଆସୁନାହାନ୍ତି।
ହଁ।
ଅ ଦହି ବରା କୋଉଠୁ ଆଇଁଲୁ?
ଦହିବରା ଯାଇଥିଲି ଗୋଟେ ଜାଗାକୁ ଖାଇଲି ଆଉ। ନିଶ୍ଚନ୍ଦ ବୁଲ ବୁଲ ଗୋଟେ ଜାଗା ଅଛି।
ଓ ହୋ ଆଉ
ହୁଁ ଆଉ କଣ ହଁ ଦେଖି ଆଉ ତମେ କଣ ଖାଇଥିଲ କଁ?
ମୁଁ ଖାଏନି ମୁଁ ରୋଷେଇ କରିଛି ଡାଲି ଭାତ ଆଳୁ ଚଟଣି ଏଇ ସବୁ କରିକି ରଖିଛି ଖାଇନି ଖାଇବି।
ଓ ହୋ
ଲାଇନ୍ ଚାଲି ଯାଇଛି କିଛି ଦିଶୁନି। ଉଁ କାଲି ରାତିରୁ ଯୋଉ ଇଏ ହେଇନି ଲାଇନ ଚାଲି ଯାଇଥିଲା ସବୁ ଟର୍ଚ ଏମର୍ଜେନ୍ସି ଲାଇଟ ସବୁ ହଁ ଦେଖିକି ଚାର୍ଜ ତାର ବି ସରି ଯାଇଛି।
ଉ ଘଣ୍ଟେ ପାଇଁ ଆସିଥିଲା ବସେଇଥିଲ ସେ ସେତେ କିଛି ଚାର୍ଜ ହେଇନି। ହେଲେ ଇଣ୍ଡକ୍ସନ ରେ ମୁଁ ଭାତ ଜଲଦି ସିନା ପକେଇଦଲି ସେ ହେଇଗଲା। ଗ୍ୟାସ ରେ ଡାଲି କରିଥିନି।
କଣ କେତେ ପରର୍ସେଣ୍ଟଣ କଣ ଚାର୍ଜ ଅଛି?
ଆଜ୍ଞା ସେଥିରେ କଣ ଦେଖ ମୋ ଫୋନରେ ତ ବୋହୁତ କମ୍ ଅଛି ତିରିଶ ପରସେଣ୍ଟ ମୋ ବ୍ୟାଟେରୀ ଖରାପ ହେଇଯାଇଛି ସେ ଜଲ୍ଦି ଚାଲିଯାଉଛି।
ଓ ହ
ବ୍ୟାଟରି ଚେଞ୍ଜ କରିବି ଯାଇଁକି
ତମ ପର୍ବରେ ସବୁ କଣ ବନ୍ଧୁବାନ୍ଧବ ସବୁ ଆସିଥିଲେ?
ଅ ପର୍ବ ତ ଆମର ସବୁଠୁ ବଡ ପର୍ବ ଏଇ।
ହୁଁ। ଏବେ ଯୋଉଟା ଗଲା ସେଟା କଣଟା ଗଲା ଇଦ ଗଲା ହେ ନା କଣ?
ଏବେ କୋଉ ଦିନ ଏଇ ଯୋ ଦି
ଏବେ ମାନେ ଏଇଟି ମାସେ ପୂର୍ବରୁ ଗୋଟେ ଯାଇନଥିଲା ମାସେ ଖଣ୍ଡେ ହବ।
ହଁ ହଁ ସେଟା ସେଟା ଛୋଟ ଇଦ ମାନେ ସେଥିରେ ଯୋଉ ହୁଁ ଇଏ ସବୁ କଟା ହୁଏ ନା
ହୁଁ ହୁଁ
ସେ ଛୋଟ ଇଦ ଟା।
ତମର ସବୁ ଡ୍ରେସ ପ୍ରେସ ହେଇଥିଲା?
ହଁ ଇଦ ରେ ସବୁୁର ହୋଉଛି ଛୋଟ ଇଦ ର ବି ସବୁ ର ହୋଉଛି।
ହୁଁ
ଇଦ ରେ ସମସ୍ତଙ୍କର ହୋଉଛି ବେଶୀ ମାନେ ବେଶୀ ଦାମୀଖିଆ ହଉଛି ସବୁ। ତ ଆମେ ସକାଳୁ ଉଠୁ ମାନେ ବାପା ଯେ ପୁଅ ପିଲା ସେ ଯ ଯାଉଛନ୍ତି ନମାଜ ପଢିବାକୁ ମଜିଦ୍। ଆମେ ଘରେ ରହିକି ସବୁ ତିଆ ରୋଷେଇ କରି ଆମର ହୁଏ ହୁଁ ମାନେ ଭଲ ଭଲ ଜିନିଷ ହୁଏ ଶ୍ରୀଖର୍ମା ଫାଲୁଦା ଆଉ କଷ୍ଟଡ଼ ବିରିୟାନୀ ପକୋଡା ଏ ସବୁ ହୁଏ ସେଦିନ।
ସେଦିନ ମୁଁ କ ପ ସେ ଯୋଉ କଷ୍ଟ ଯୋଉଟା ମୁଁ କହିଲି ଯୋଉଟା କଷ୍ଟଡ଼ ଯୋଉଟା ହେଇଟା ଯୋଉ କ୍ଷୀରରେ ନା କୋଉଥିରେ ଗୋଟେ ପଡିକି ହୁଏ ନା ଯୋଉ ଇଏ
ସେ ନାଇଁ ସେ ପାଉଡର ରୋହୁଛି ସେ ଯୋଉ ଫ୍ରୁଟ ସବୁ କାଟିକି ଫଳ ସବୁ କାଟ
ହୁଁ ହୁଁ ହୁ। ମୁଁ ତ ମୁଁ ପଢୁଥିଲି ଜଣେ ସେଇ ତମର ମୁସଲିମଙ୍କ ଘରେ ଜଣେ ଜଣଙ୍କ ପାଖରେ ପଢୁ ଇଂଲିଶ କ୍ଲାସ ନେଉଥିଲି
ହୁଁ ହୁଁ
ହୁଁ ମୁଁ ଯାାଉଥିଲି ଯେତେବେଳେ ପ୍ରଥମେ ଯାଇଥିଲି ସେ ମତେ ଆଣିକି ସେଟା ଦେଇଥିଲା ମୋତେ ବଢିଆ ଲାଗିଥିଲା ସେଇଟା କିନ୍ତୁ ଖାଇବାକୁ
ହଁ ହଁ ଆଉ ଏଦରେ ଆମର ଆମ ସବୁ ମାନେ ପର୍ବରେ ସେ ସବୁ କୁହେ
ତାପରେ ଆଉ ଗୋଟେ ସାଙ୍ଗ ବି ମୋର ଜଣେ ମୁସଲିମ ଅଛି ପୁଅ ପିଲା ଟା ସିଏ ବି ମତେ
ଆଜ୍ଞା ଭଏସ ଆସିୁନି ଆପଣଙ୍କ ଭଏସ କଟୁଚି
ମୁଁ କହିଲି ଆଉଟା ସାଙ୍ଗ ବି ମୋର ମୁସଲିମ ଅଛି ସିଏ ବି କହେ ହଁ ଏଇଟା ଭଲ ଲାଗେ କହିଲା ଥରେ ହେଲେ ମୁଁ ତୋ ପାଇଁ ଆଣିବି ଖାଇବୁ ଆଉ
ହଁ ସେଟା ଆମେ ପର୍ବରେ ସବୁ ପର୍ବରେ ଆମର ହୁଏ ସବୁ ଆସୁନ୍ତି ବନ୍ଧୁ ସବୁ ଆସୁଛନ୍ତି ଖାଇକି ଯାଉଛନ୍ତି
ଥରି ଥରିଏ ଖାଇଥିଲି ସେଇଟା ବଢିଆ ଲାଗି
ହ୍ୟାଲୋ
ହୁଁ ମୁଁ କଇଲି ସେଟା ଥରିଏ ଖାଇଥିଲି ସେଇଟା ବଢିଆ ଲାଗିଥିଲା
ହଁ ମତେ ବି ତିଆରି କରିବା ଆସେ ମୁଁ ବେଶି ଫାଲୁଦା କରେ ଆଉ ସିିରଖର୍ମା କରେ
ସିଏ ଯଉ ସିମେଇ ହଁ ସିମେଇ ଭଡିଆ ଅଲଗାଟା ସେ କାଲି ଦୁଧରେ ଖାଆନ୍ତୁ ଦୁ ସିଏ ଖାଲି ଦୁଧରେ ପକେଇକି ଖାଆନ୍ତି
ଉ ହୁଁ ସେଇଟା ମାନେ ଙ୍କ ଡାଇରେକ୍ଟ ପଡେ ସେଥିରେ ଖାଅ
ହଁ ହଁ ହଁ ସେ ମାନେ ଗରମ ଗରମ ଇଏ ଆଣିବେ ତାକୁ ପକେଇକି ଲଛା ଟା ଖାଇବେ
ହୁଁ ଆଉ ଫଳମୂଳ ବି ତମର ଚାଲଥିବ ଟୋଟାଲ ଦିନ ଯାକ ତମ ଉପାସ ଥା ନା ପାଣି ଫାଣି ପିଅ ନା କିଛି
ହଁ ଆମ ଗୋଟେ ମାସ ପୁରା ଓପାସ ରହୁଛି ମାନେ ଅ ସକାଳେ ଚାରିଟାରେ ଖାଇଲେ ସନ୍ଧ୍ୟା ଛଅଟାରେ ଯାଇକି ପାଣି ପଉ
ହୁଁ ଆମର ଏଠି ପାଖରେ ବି ଅଛନ୍ତି ନା ମୁସଲିମ ଅଛନ୍ତି ବୋହୁତ ଘର ଅଛନ୍ତି
ଆମ ଗୋଟେ ମାସ ପୁରା ଓଷା ରଖିବା ତିରିଶଟା ଓଷା ପୁରା ଦରକାର ରଖିବା ଟ ବାଧ୍ୟ ଚଉଦ ବର୍ଷ ପନ୍ଦର ବର୍ଷ ଉପରେ ରଖିବା ମାନେ ପିଲା ଯିଏ ହଉଛନ୍ତି ଚଉଦ ବର୍ଷ ହେଇଯାଉଛି ତାଙ୍କୁ ରଖିବା ପୁରା ବାଧ୍ୟ
ହଁ ଆମର ଏଠି ଜଣେ ସିର
ଜଣେ ରହୁ ମୁଁ କହିଲି ଆମର ଏଠି ଜଣେ ରହୁଥିଲେ ବାହାରେ ଦିଲ୍ଲୀରେ ରହୁଥିଲେ ସେ ମୁସଲିମ ଜଣେ ହେବେ ମୋ ଦାଦାଙ୍କ ସାଙ୍ଗ ତାଙ୍କର ଇଏ ହେଇଗଲା ଡେଥ ହେଇଗଲା ତାଙ୍କୁ ହାଟ ଚୋକ୍ ରେ ଡେଟ ହେଇଗଲା ତାଙ୍କୁ ଏଇ ଆସିଥିଲେ ତାଙ୍କୁ ଯାଇଥିଲେ ଆମ ଦାଦା ଦେଖିବାକୁ ତାଙ୍କୁ କବର ଦିଆହବ ଆଉ
ହୁଁ କେବେ ହେଲା
ଏଇ ପରଦିନ ନା କୋଉଦିନ ହେଲା ତାଙ୍କର ପରଦିନ।
ହଁ ଆମର ସେମିତିଆ। ମାନେ ଆମର ଯିଏ ମରୁଛନ୍ତି ସେ ମାନେ ଗୋଟେ ଦିନ ରଖିବେ ଯିଏ ଯିଏ ବାହାରେ ରହୁଛନ୍ତି ନା। ସେ ଆସିବେ ଦେଖିକି ସେ କବରରେ ଯାଇକି ମିଟି ପକେଇବେ ଆଉ।
ହଁ ଆମର ଏଇଠି ଅଛନ୍ତି ମୁଁ ବହୁତ ଥର ଦେଖିଛି। ଘର ଆଗେରେ କିନା ଅଛ ନ୍ତି ମାନେ ଗୋଟେ ହାଫ୍ କିଲୋମିଟର ଭିତେରେ ଅଛନ୍ତି।
ହଁ। ଆମର ତ ଏବେ ଆ ପର୍ବ ଏବେ ଓଷା ଆସିବନି ଆହୁରି ଯାଇକି କେତେ
ତମ ଘର ପାଖାପାଖି କଣ ଓଡିଆ ଅଛନ୍ତି?
ହଁ ଆମ ହଁ ମଁ ସାହି ଆଗୁରୁ ଗୋଟେ ଓଡିଆ ସାହି ଅଛି। ସେ ପଛେରେ ଓଡିଆ ସାହି ଅଛି। ଉଁ ଜାଗା ଜାଗା କରିକି ଅଛି।
ଉହୁଁ।
ମୋର ବି କେତେ ସାଙ୍ଗ ଅଛନ୍ତି। ଉଁହୁଁ ଉଁହୁଁ। ଏଇ ସ୍କୁଲ ସାଙ୍ଗ। କଲେଜ ସାଙ୍ଗ ତ କେହି ନାହାଁନ୍ତି। ଆଉ ଏଇ ସ୍କୁଲ ସାଙ୍ଗ ଅଛନ୍ତି।
ସ୍କୁଲ ସାଙ୍ଗଗୁରା ଭଲ।
ହଁ ଇସ୍କୁଲ ସାଙ୍ଗମାନେ ଯିଏ ରହୁ ଯାଇଛନ୍ତି ରହିଯାଇଛନ୍ତି।
ସ୍କୁଲ ସାଙ୍ଗଙ୍କ ସହିତ ବହୁତ ମାନେ ଛୋଟବେଳୁ ମିଶିଛେ ନା। ମାନେ ଧର ଧର ପ୍ରଥମରୁ ଦଶମ ପର୍ଯ୍ୟନ୍ତ କି ପଞ୍ଚମରୁ ଦଶମ ପର୍ଯ୍ୟନ୍ତ। କିନ୍ତୁ କଲେଜ ସାଙ୍ଗ ଦି ବର୍ଷ କୋଉଠି
ଅଁ ମୁଁ ସାଙ୍ଗ କରିପାରୁନି ମୋର ମାନେ କଥା କରିବା ମତେ ଆସୁନି ମୁଁ କରିପାରୁନି। କଲେଜରେ କେହି ବି ମୋ ସାଙ୍ଗ ହେଇନଥିଲେ। କରି ନଥିଲି। ଯିଏ ସ୍କୁଲ ସାଙ୍ଗ ଥିଲେ ସେଏ।
ଓହୋ। ହଉ ହଉ ତମେ ଦେଖିକି ରଖ ଆଉ ସେଇପଟୁ।
ହଁ ହଁ ରଖୁଛି ଆଁ।
ହଁ।